ହ୍ୟାଲୋ।
ହଁ ଅପା ଶୁଭ ସକାଳ।
ଶୁଭ ସକାଳ ଆପଣଙ୍କୁ ମଧ୍ୟ।
ହଁ।
ଆଉ କଣ କରୁଥିଲେ?
ନାଇଁ ଆଉ ଶୋଇଛି ଆଉ କଣ କରିବା ଆଉ। ସକାଳ ତ ସକାଳ ସକାଳ ସକାଳ ତ ହେଇନି।
ହଁ।
ନାଇଁ ଏଇ ଗୋନ କରିଦେଲି ନିଦ ଭାଙ୍ଗିଗଲା।
ହଁ।
ଲାଇନ୍ ମଧ୍ୟ ନାହିଁ। ଆଉ ମଶା ଲାଗୁଛି। ଗରମ ମଧ୍ୟ ହୋଉଛି।
ତେଣୁ ସବୁ ଭିତରେ ତ ଆଉ ଶୋଇ ହବନି ଫୋନ କରିଦେଇଛନ୍ତି ଆଉ ନା କଣ?
ହଁ।
ଓଁ ଭଲ କଲେ ଆଉ।
ହଁ ମେଘ ମଧ୍ୟ ହଉନି ମେଘ ହବା ଦ୍ଵାରା ଆ ଲାଇନି ଟା ନାହିଁ ଆମର କାଲି ସନ୍ଧ୍ୟାବେଳୁ ଲାଇନ୍ ନାହିଁ। ଆପଣଙ୍କଆଡ଼େ ଅଛି?
ନାଇଁ ନାଇଁ ଆମ ଆଡେ ମଧ୍ୟ ଲାଇ କରେଣ୍ଟ ନାହିଁ ପରା। ବକୁତରେ ଲଘୁଚାପ ବର୍ଷା ହେଉଛି ନା ପୁରା କାଲି ସନ୍ଧ୍ୟାବେଳଠାରୁ ପୁରା ଘଡ଼ଘଡ଼ି ବିଜୁଳି ବର୍ଷା ପ୍ରବଳ ବେଗରେ ହଉଛି। ଆଉ କରେଣ୍ଟ କେମିତି ରହିବ। ସେଥିପାଇଁ ଆମର କରେଣ୍ଟ ନାହିଁ ଆଉ।
ଆଛା। ଏ ଆମର ବି କାଲି ରାତିରୁ ନାହିଁ ଲାଇନ୍। ଲାଇ ନି ତ କଣ ସବୁ ଟିକେତମ୍ ମେଘ ଟିକେ ପବନ ହେଲେ ଲାଇନ୍ଟିକୁ କାଟି ଦେଉଛନ୍ତି। ଆଗେ ଏମିତି କାଟୁ ନଥିଲେ ଏବେ ଅଧିକାଂଶ କାଟୁଛନ୍ତି। କଣ ପାଇଁ ଯୋଉ ଲାଇନ୍ ଟା ଯୋଉ କାଟୁଛନ୍ତି ଟିକେ ପବନ ଟିକେ ମେଘ ହେଲେ କାଟି ଦଉଛନ୍ତି କଣ ପାଇଁ ଲାଇନି? ଲୋକମାନେ ହଇରାଣ ହେଉଛନ୍ତି ନା।
ପବନ ହେଲେ ଲାଇନଟା କାଟିବା ନିହାତି ଜରୁରୀ। କାରଣ ପବନଟା ଯେତେବେଳେ ଅତ୍ୟଧିକ ହବ। ଆମର ଯୋଉ ବଡ ବଡ ଗଛ ଫଛ ସବୁ ଅଛି କରେଣ୍ ତାର ଉପରେ ପଡ଼ିବ କିମ୍ବା ଯେଉଁ ଘଡ଼ଘଡ଼ି ବିଜୁଳି ମାରିଲେ କରେଣ୍ଟ କାଟିବେ। ବର୍ଷା ଯଦି ଖାଲି ବର୍ଷା ହେବ ତାହେଲେ କରେଣ୍ଟର କିଛି ଅସୁବିଧା ନାଇଁ ଯୋଉ ଘଡ଼ଘଡ଼ି ବିଜୁଳି ଆଉ ପବନ ହେଲେ ଏଇଗୁଡ଼ା ସବୁ ତାର ଫାର ଯେଉଠି ଯାହା ଥିବ ଛିଡେଇ ଛାଡ଼େଇ ଗଛ ଫଛ ପଡ଼ିଲା ମାନେ ଛିଡ଼ିବ। ଲାଇନ୍ କରେଣ୍ଟ୍ ସବୁଆଡ଼େ ପାସ୍ କରିଯିବ ତାରାଟା ତଳେ ପଡିଲେ। କରେଣ୍ଟଟା ତଳକୁ ଯିବ ଯେବେ ଲୋକ ଯୋଉ ଜାଗାରେ ସବୁ ଆମର ଟାଉନ ଗୁଡ଼ାକ ସବୁ ସେଠି ଯେ କରେଣ୍ଟ ଯେଉଠି ପଢ଼ିବ ମାନେ ଲୋକଙ୍କର ବେଶୀ କ୍ଷତି ହବ। ହଠାତ୍। ତାପରେ ଘଡ଼ଘଡ଼ି ବିଜୁଳିରେ ବି ଅର୍ଥିଂ ଟା ବେଶି କାମ କରେନା।
ଆପଣ ଜାଣିଛନ୍ତି ନା ଗୋଟେ କଥା ଆପଣ ଏଇ କଥ ରୁ ମନ ପଇଲା ଆମର ସେପଟେ ଗୋଟେ ଗୋଟେ ଗାଁ ଅଛି ସେ ଗାଁରେ ପ୍ରାୟ ଅଠର ଉଣେଇଶ ବର୍ଷର ପିଲାଟା
ହଁ।
ଘଡ଼ଘଡ଼ି ସମୟରେ ବାହାରେ ଥିଲା ଘଡ଼ଘଡ଼ି ଦ୍ୱାରା ମୃତ୍ୟୁବରଣ କରିଗଲା।
ହଁ।
ଏ ଖବର ଜାଣିଛନ୍ତି ଆପଣ?
ନାଇଁ ନାଇଁ ମୁଁ ଜାଣିନି।
ହଁ ସେ ମୃତ୍ୟୁବରଣ କରିଗଲା ଯେହେତୁ ଛୋଟ ଛୁଆ ଟା ଅଠର କି ଉଣେଇଶି କି କୋଡିଏ ବର୍ଷ ହବ ପ୍ରାୟ ଆଖା ପାଖି।
ହଁ।
ଆଉ ସେ ମୃତ୍ୟୁବରଣ କରିଗଲା ସିନା ତାର ଦଶ କ୍ରିୟା ବା ଏଗାର କ୍ରିୟା ସବୁ ସରିଗଲାଣି। ସେ ରାତି ଆସୁଚି ରାତିରେ ଗାଁକୁ ଆସୁଚି ସମସ୍ତଙ୍କ ଘର କବାଟ ବାଡଉଚି।
ହଁ।
ହଁ ଏଇ ଆମ ପାଖ ଗାଁ ସେ ଗାଁ କଥାଟା ମନ ପଡ଼ୁନି ଆଜ୍ଞା।
ଏଇ ଯୋଉ କଥାଟା କହିଲେ ପୁରା ଭଲ ମାନେ ଚାଞ୍ଚଲ୍ୟକର ମାନେ ଘଟଣା ଗୋଟେ କହିଲେ ଏଇଟା କଣ ସତ ସତରେ ଲୋକ ମରିଗଲା ପରେ ସବୁ ଆସନ୍ତି।
ହେଟା ତ ମୁଁ ଜାଣିନି ସେ ବିଷୟରେ ମୋର ଏତେ ଜ୍ଞାନ ନାହିଁ। ମାନେ ମୋ କ ମୋ ଡରର ଅର୍ଥ ମାନେ କଣ ଆମ ଡର ବୋଲି ଗୋଟେ ଜିନିଷ ଆମ ମନରେ ସେଟା ବସିଯାଇଚି ଘର କରି ରହିଯାଇଚି ବୁଝିଲେ କି ଆପଣ?
ହଁ।
ଯୋଉ ମନୁଷ୍ୟର ଡରଟା ଡରଟା ମନ ଭିତରେ ନାଇଁ ସେ କୌଣସି କ୍ଷେତ୍ରରେ ବି ଡରିବନି। ହୁଁ। ନା ଡର ମାନେ ଡର କଣ? ଯଦି ଡରଟା ଆମ ଭିତରେ ରହିଯାଇଛି ସେଟା ଆମର ବାହାରକୁ ବାହାରିବ ନା। ଉଁ ଭିତରେ ଡର ନଥିବ ଆସିବ କଉଠୁ ବୁଝିପାରୁଛନ୍ତି ଆପଣ?
ପୁରୁଣା ଭାବନାକୁ ଚେଞ୍ଜ କରିଆକୁ ପଡିବ। ସେମିତି କିଛି ନାଇଁ ଆମେ ଯୋଉ ଜିନିଷଟାକୁ ଅତ୍ୟଧିକ ଭାବୁ ଅ
ଏଟା ଯୋଉ କହୁଚନ୍ତି ଏଟା ଯୋଉ କହୁଚନ୍ତି ଯୋଉ କବାଟ ବାଡ଼ଉଚି ଆସିକି ଏଟା ଲୋକମାନେ କଣ ମିଛରେ କହୁଚନ୍ତି।
ଯିଏ ତ ମରିଗଲା ସିଏ ତ ପଳେଇଲା। କୁହନ୍ତି ଆମର ପିଣ୍ଡଟା ଥାଏ ଆତ୍ମା ପଳାଏ ଦେଖ ଯେତେବେଳେ ଆମେ ମରିଯାଉ ଆମ ବଡିଟା କଣ ପୁରା ଯୋଉ ପାଉଁଶ ହେଇଯାଇକି ଆମକୁ ଜାଳିଆକୁ ପଡେ କାଇଁକି? ମଣିଷତ ଯେତେବେଳେ ମରିଗଲା ମରିଗଲା ତାର ତ ସବୁ ସରିଗଲା। ତାହେଲେ ବଡିଟା ଆମର ଶରୀରଟା ଆସିଲା କୋଉଠି? ମଣିଷ ଭିତରେ ଗୋଟେ ଏଭଳିଆ ଜିନିଷ ଅଛି ବା ତତ୍ଵ ଗୋଟେ ଅଛି ବା ତାକୁ କଣ କହନ୍ତି ଆମର ଜୀବନ ପ୍ରାଣ ଛାଡି କଣ ତା ପ୍ରାଣ ଛାଡିଗଲା କହନ୍ତିନି ଯେ ତା ଶରୀର ସରିଗଲା ଶରୀରକୁ ଜଳିଆ ଲାଗି ଗୋ ଟେ ଜିନିଷ ଦରକାର ଶରୀର ଟା କାହାର ଯାଏ ନା। ସେ ଶରୀରଟା ଆମଠୁ ଛାଡ଼ିଯାଉଚି ବା ଯୋଉ ଶରୀରଟା ରହୁଚି କିନ୍ତୁ ପ୍ରାଣଟା ଛାଡ଼ିଯାଉଚି। ଯାଆ ଫଳରେ କି ମଣିଷ ମରିଗଲେ ବି ତା ଶରୀରଟା ଗଡୁଚି କିନ୍ତୁ ପ୍ରାଣ ରହୁନି। ସେ ଯଉ ପ୍ରାଣ ସେଇ ପ୍ରାଣଟା ତ ତ କଣହବ।
କ ଆପଣଙ୍କର ମତରେ ଶୁଣନ୍ତୁ ଆପଣଙ୍କ ମତରେ କଣ ଏଇ ଯୋଉ ଭୂତ ପ୍ରେତ ଏ ସବୁ ଅଛନ୍ତି ଆଜି ଦୁନିଆରେ ନା ନାହାନ୍ତି ଆଉ।
ଭୂତ ପ୍ରେତ ନାହାନ୍ତି ବୋଲି ମୁଁ କହୁନି। ଦେଖନ୍ତୁ ଆମେ ତ ଠାକୁରଙ୍କୁ ବି ଦେଖିପାରୁନୁ ଆମେ ବିଶ୍ୱାସ କରୁଛୁ ନା ନାଇଁ। ଠାକୁର ଅଛନ୍ତି ବୋଲି, ଠାକୁର ଅଛନ୍ତି ବୋଲି ଆମେ ବି ଶ୍ୱାସ କରୁଛୁ। ଆମେ ବି ଯେହେତୁ ସାଇନ୍ସ ପଢ଼ୁଛୁ ବା ବିଜ୍ଞାନ ପଢୁଛୁ ଆମ ମତରେ ଭୂତପ୍ରେତ କିଛି ନାହିଁ। ଆମର ସେଇଟା ହଉଛି ଗୋଟେ ଅନୁଭୂତି। ଆମେ ଯାହା ମଣିଷ ଭାବିବା ବିଶ୍ଵାସ ବା ଅନୁଭୂତି, ଆମେ ଠାକୁରଙ୍କୁ କଣ ଦେଖୁଛୁ। ଆମେ ବି ସେଇ ଠାକୁରଙ୍କୁ ଅନୁଭବ କରୁଛୁ। ଆମ ବିଶ୍ଵାସରେ ଅଛନ୍ତି ଆମେ ଗୋଟେ ଜିନିଷ କରୁଛୁ ଏଇଟା କରୁଛୁ ଆ ଆମକୁ ଠାକୁର ରଖିବେ ବା ସାହାଯ୍ୟ କରିବେ ବା ଠାକୁର କି ଭଲ ଭାବରେ ଉଦ୍ଧାର କରିବେ। ସେଇଟା ପୂରଣ ହେଇଯାଉଛି ହଁ ମାନୁଛୁ ହଁ ଠାକୁର ଅଛନ୍ତି କାମ କରୁଛୁ। ସେମିତି କିଛି ଲୋକଙ୍କୁ ଯେ ଯଉ କହୁଛନ୍ତି, ଭୂତ ପ୍ର୍ରେତ ଭୂତପ୍ରେତ କଣ ସମସ୍ତେ ଦେଖିପାରୁଛନ୍ତି କି?
ସମସ୍ତେ ଦେଖିପାରିବେନି, କିଛି ଲୋକ ଅଛନ୍ତି ଯୋଉଟା କିି ସିଏ ସବୁବେଳେ ପାଇଁ ତା ଙ୍କ ମନ ତତ୍ଵଟା ମାନେ ସେଇଭଳିଆ ହିଁ ତିଆରି ହେଇଛି। ତାଙ୍କୁ ହିଁ ସେ ସବୁବେଳେ ପାଇଁ ସେଇ ଜିନିଷଟା ତାଙ୍କୁ ମାନେ ଫିଲ୍ କରନ୍ତି ବା ସେ ଅନୁଭବ କରନ୍ତି। ସେଥିପାଇଁ ତାଙ୍କୁ ହିଁ କେବଳ ସେମାନେ ଶୁଣିପାରିବେ ଦେଖ ଖି ପାରିବେ, ସମସ୍ତେ ଦେଖି ପାରିବେନି କି ଶୁଣି ପାରିବେନି ଆମେ ସମସ୍ତେ ଚାହିଁଲେ କଣ ଗୋଟେ ଭୂତକୁ ଦେଖିପାରିବା କିଏ ଶୁଣିପାରିବେ, ତାର ତ ଶରୀର ନାହିଁ କିଏ ଦେଖିପାରିବେନି କାରଣ ସେ ଯେହେ
ନାଇଁ ଶୁଣନ୍ତୁ ଆପଣ, ଏଇ ସବୁ ଯୋଉ ଆମର ଯୋଉ ଆଉ ଯଉଁ ଏଇ ସବୁ ପ୍ରଥା ଆମର ଚାଲିଛି ଏ ସବୁ ରଜ ସଂକ୍ରାନ୍ତି ଦୀପାବଳି ଏବଂ ଅଷ୍ଟମୀ ଆଉ ଗଣେଶ ପୂଜା ସରସ୍ଵତୀ ପୂଜା ଲକ୍ଷ୍ମୀ ପୂଜା ଏସବୁ ପ୍ରଥା ଆମର ପ୍ରାୟ କାଳ କାଳରୁୁ ଚାଲି ଆସିଛି। ଆପଣ ନୂଆ ବା ଆମ ଏଇ ନୂଆ ଜେନେରେସନ ରେ, ଆପଣ ଆମେ କିଛିଟା ନୂଆ ପର୍ବ କରିବାର ଚିନ୍ତାଧାରା କାହା ମନରେ ଆସୁନି, ସେଇ ଯୋଉ ପୁରୁଣା ପର୍ବ ଗୁଡ଼ିକୁ ସେଇଗୁଡ଼ିକୁ ଅ ଯୁଗ ଯୁଗରୁ ଚାଲିଛି ସେଇ ଯଉ ଯୁଗ ଯୁଗରୁ ଚାଲିଛି ସେ ଯୋଉ ପ୍ରଥାଟି। ମୁଁ ଆପଣଙ୍କୁ କହୁଛି ଗଣେଶ ପୂଜା କଥା ମାନେ ଗଣେଶ ଯାହା ନୁହ, ଆମ ଦୀପାବଳି କଥା ମୁଁ ଆପଣଙ୍କୁ କହୁଛି ଦୀପାବଳିରେ ସବୁ ଯୋଉ ପୂର୍ବ ପୁରୁଷକୁ ଆମର ଡକା ହୁଏ ବଡ଼ ବାଡ଼ୁଅଆ ଦ୍ଵାରା ଏ ସବୁ ପ୍ର ଥା ଏସବୁ ପ୍ରଥା ମାନେ କଣ, ଯୋଉଟା କାହା ମନକୁ ଆ କାଳ କାଳ ପୂର୍ବରୁ ବର୍ଷ ବର୍ଷ ପୂର୍ବରୁ ଶ ତ ବର୍ଷ ପୂର୍ବରୁ ଗୋଟେ ମାନେ କାହା ମନକୁ ଆସିଥିବ ନା, ଏ କି ଏଗୁଡ଼ା ମାନେ କିଛି ନୂଆ ଇ ନୂଆ ପରିବର୍ତ୍ତନ ହିସାବରେ କି ଏଇଟା ଆମେ କରିବା ଏଇଟା କଲେ ଭଲ ଭଲ ମନ୍ଦ ସେଇଆାକୁୁ ଆମର କାଳ କାଳ, ଏବେ ସେ କାଳ କାଳ ପୁର ପୁ ପୂରୁଷ ପିଢ଼ି ପିଢ଼ି ପିଢ଼ି ପିଢ଼ି ସବୁ ଚାଲିଛି, ଆମେ ମନକୁ କିଛି ଆସୁନି କିଛିଟା ନୂଆ ପର୍ବ ଆମେ ଆଡ୍ କରିବା। ଏଇଟା କଲେ ଭଲ ହବ। ଲେ ଏବେ ଏବେକା ଲୋକଙ୍କୁ ମନକୁ କଣ ପାଇଁ ଆସୁନି
କାହିଁକି ନୂଆ ପର୍ବ ଆଡ୍ ହଉଛି ନା ଆଡ୍ ହଉଛି। କିନ୍ତୁ ସେଇଟାକୁ ଆମେ ମାନେ ର ମ ସେଇ କାର୍ଯ୍ୟଟାକୁ ମାନେ ସବୁବେଳେ ପାଇଁ ଲଗେଇ ରଖିବାଟା ହଉଛି ଆମ ପାଇଁ ଏମାନେ କଷ୍ଟ ହଉଛି, ଯେମିତି କହିବେ ଏବେ ମାର୍ଚ୍ଚ କୋଡ଼ିଏ ସେଟା ପଖାଳ ଦିବସ ଏବେ ମୁଁ ଏବେ ଆ କିଛି ବର୍ଷ ଏବେ ହେଇଛି ନା ସମସ୍ତେ ମାର୍ଚ କୋଡ଼ି କୋଡ଼ିଏରେ ମିନିମମ୍ ଅଲଗା ଦିନ ନହେଲେ ବି ପ୍ରାୟତଃ ସବୁ ଲୋକ ଚେଷ୍ଟା କରୁଛନ୍ତି ପଖାଳ ଖାଇବା ଲାଗି ଟିକେ। ଯେହେତୁ ସେ ଟା ପଖାଳ ଦିବସ ଭାବେ ଗ୍ରହଣ କରାଯାଉଛି। ସେମିତି ଧୀରେ ଧୀରେ ଗୋଟେ ଗୋଟେ ଡେ ହଉଚି କିନ୍ତୁ ଲୋକମାନେଙ୍କ ପାଖରେ ଟିକେ ବେଶୀ ପହଞ୍ଚି ପାରୁନି ଯେହେତୁ କାରଣ ଲୋକମାନେ ସେ ବିଷୟରେ ଟିକେ ଜାଣି ପାରୁନାହାନ୍ତି। ଆଗେ କଣ ହେଇ ଥିଲା, ଆମର ପର୍ବପର୍ବାଣୀ ହିସାବରେ ତାକୁ ପାଳନ କରାଯାଉଥିଲା। ଏବେ ସେଇଟାକୁ ଯୋଉ ଡେ କରିଦେଉଛନ୍ତି ସେ ଡେ ଟା ସମସ୍ତେ ସେଇ ଡେଟ୍ ରେ ଜାଣିବା ଦରକାର ସେଇଟାକୁ ପାଳନ କରିବା ଦରକାର କଲେ ସେଇଟା ଧୀରେ ଧୀରେ ବଢ଼ିବ।
ଆଚ୍ଛା ଯଉ ପଖାଳ ଦିବସଟା ଏବେ ନୂଆ ହେଇଛି ଆପଣଙ୍କ କହିବାର ଅର୍ଥ?
ହଁ ନୂଆ ମାନେ ଏଇ ଚାରି ପାଞ୍ଚ ବର୍ଷ ନା ପଖାଳା ଦିବସ କଣ ଆଗୁରୁ ଥିଲା ଆଗୁରୁ ନଥିଲା। ପରିବେଶ ଦିବସ ୱାର୍ଲଡ ଏନଭାରମେଣ୍ଟ ଡେ ଥିଲା। ଆମର ବର୍ତ୍ତମାନ ଆମର ନ୍ୟାସନାଲ୍ ଏନଭାରମେଣ୍ଟ ଡେ ହୋଇଗଲାଣି।
ହଁ ନାଇଁ ଆପଣ ଏଇ ଯେଉଁ କଥା ଗୁଡ଼ିକ କହିଲେ ଏଇଟା ଠିକ୍ କଥା କିନ୍ତୁ ଆମର ଯେମିତି ଓଡ଼ିଆର ଗୋଟେ ମାନେ ପର୍ବ ଦୀପାବଳି ଯେମୀତି ତୀ ଆମର ଡାବୁ କାଳ କାଳର ପର୍ବ ହେଇ ଆସିଛି ସେମିତି ଆଉ କଣ କିଛିଟା ଆଡ୍ ହଉ
ଆମର ତ ଓଡି ବାର ମାସରେ ତେର ପର୍ବ ଅଛି ଆଉ କଣ ପର୍ବ ଆପଣ ବାହାର କରିବେ ବାର
ନାଇଁ ମୋର ମୋ କହିବାର ଅର୍ଥ ଯୋଉ ବାର ମାସରେ ତେର ପର୍ବ ସେ କଣ ଥିଲା କି ଆଗରୁ ତାକୁ ଫୁ ଲୋକମାନେ ବାହାର କଲେ ନା ନାଇଁ।
ହଁ।
ହଁ ମୁଁ ସେଇଆ ବାର ମାସରେ ଛତିଶ ପର୍ବ କଣ ପାଇଁ ହେଇପାରିବନି।
ହେଇପାରିବ।
ହଁ ସେଇ କଥା ମୁଁ ଆପଙ୍କୁ ସେଇ କଥା ମୁଁ ଆପଣଙ୍କୁ କହୁଛି।
ହୁଁ କିଛି ନୂଆ ନୂଆ ପର୍ବ ଫୁଣି ସେଥିରେ ଯୋଡିବାକୁ ପଡିବ ଆଉ।
ହଁ। ଆଉ କଣ କୁହନ୍ତୁ।
ଆଉ ଆପଣ ଦୀପାବଳି ବିଷୟରେ କଣ ଜାଣିଚନ୍ତି କହୁନାହାନ୍ତି? ଦୀପାବଳୀ କହୁଥିଲେ
ଦୀପାବଳୀ ଦୀପାବଳୀ କଣ ଆମର ତ ଓଡିଆ ଆମର ଦୀପାବଳୀରେ ଆମର ବାଣ ଫର ଫୁଟାଯାଏ। ଏବଂ ବଡ଼ ବଡ଼ୁଆ ଡକାଯାଏ ବଡ଼ ବଡ଼ୁଆର ଅର୍ଥ ଆପଣ ଜାଣିଛନ୍ତି ନା ଏ ବଡ଼ ବଡ଼ିଆ ଆମର କାଉଁରା ଖାଉଁରିଆ କାଉଁରିଆ ସନ୍ଧ୍ୟା ବଡ ବଡ଼ୁଆ ପ୍ରାୟତଃ ରା ନଅଟା ଦଶଟା ବେଳେ ଡକାଯାଏ ପୂର୍ବ ପିଡିସ ପିଢ଼ୀମାନଙ୍କୁ ଅ ଅନୁଭୂତି କରାଯାଏ ନା କଣ କରାଯାଏ। ମୁଁ ସେଇଟା ଭଲ ଭାବରେ ଜାଣିନାହିଁ ଆପଣ ଜଣାଉନାହାନ୍ତି ଟିକେ।
ହୁଁ ସେଇଟା ସେ ପୂର୍ବ ପୁରୁଷ ମାନଙ୍କୁ ଆହ୍ୱାନ କରନ୍ତି ଡାକନ୍ତି ଆଉ ସେମାନେ ମାନେ ବର୍ଷକୁ ଥରେ ଆସି ଆମର ଯି ଯୋଉମାନଙ୍କୁ କଣ ନା ଆମେ କେବଳ ଯଦି ବାପା ମା ହିସାବରେ ରହିଲେ, ବୟସ ହେଇଗଲେ ସେମାନଙ୍କର ବାପ୍ ସେମାନ ଚାଲିଗଲେ ସେମାନେ ଆମେ ସେମାନଙ୍କୁ କେବଳ ପିଣ୍ଡ ଦେଉଛନ୍ତି। ଆଉ ବାକି ସବୁ ରହିଲେ ତାଙ୍କ ବାପା ମା ତାପରେ ତାଙ୍କ ବାପା ମା ସେମାନେ ବି ସବୁ ଅଛନ୍ତି ନା ସେମାନେ ଆମ ଯୋଉ କୁହନ୍ତି ଦଶ ପିଢି ବାର ପିଢ଼ି ସେମାନେ କଣ ଆଉ ସେମାନଙ୍କୁ ଆମର ପିଣ୍ଡ ଶ୍ରାଦ୍ଧ ଦିଆଯାଉନି ସେମାନେ ଆଉ ପିତୃ ଶ୍ରାଦ୍ଧ ପାଉନାହାଁନ୍ତି ନା ତେଣୁ ଏଇ ଯେଉଁ ବର୍ଷକୁ ଥରେ ଏଇ ଯୋଉ ପିଣ୍ଡ ଦାନରେ ଦି ଦୀପାବଳୀ‍ରେ ସେମାନେ ସବୁ ପ ସାତ ପୁରୁଷ ଦଶ ପୁରୁଷ ସେମାନଙ୍କୁ ସବୁ ପିଣ୍ଡ ଦିଆଯାଏ। ସେମାନଙ୍କୁ ଡକାଯାଏ ବଡ଼ ବଡ଼ୁଆ ହେ ଆ ଆସ ଅନ୍ଧାରେ ଆସି ଆଲୁଏ ଯାଅ।
ଆଜ୍ଞା ସମୟ ହେଇଗଲାଣି ଆଜ୍ଞା ମୁଁ ଆପଣଙ୍କୁ ରଖୁଛି। ଆଉ ଆପଣଙ୍କୁ ଧନ୍ୟବାଦ ଆପଣ ମୋ ସହିତ କଥା ହେଇଥିବାରୁ। ଆପଣଙ୍କର ବ୍ୟସ୍ତବହୁଳ ଜୀବନରୁ ମୋତେ ଟିକେ ସମୟ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଅଶେଷ ଧନ୍ୟବାଦ।
ହଁ ଆପଣଙ୍କୁ ବି।